ହ୍ୟାଲୋ।
ଆଜ୍ଞା।
କଣ କରୁଚ?
ବର୍ତ୍ତମାନ ଖାଇଯିବି।
ଖାଇଯିବ?
ଆଉ ଟିକେ ପରେ ଖାଇଯିବେ।
ଅ ହ। ଆଉ ତମ ପଟେ ଆମ୍ବ ପାଚିଲାଣି ନା ନାଇଁ?
ଆମ୍ବ ପାଚିକି ସରିଲାଣି।
ଅ ହ ତମର କେତେଟା ଆମ୍ବ ଗଛ ଅଛି?
ଆମ ବାରିରେ ଦିଟା ଅଛି ଆଉ ଆଉ ବାହାର ଆଡେ ଦିଟା ଅଛି।
ଅ ହ ସେ ସବୁ ତମ ନିଜର ତ? ହଉ। ଆଉ ତମ ଘରେ ସବୁ କେମିତି ଅଛନ୍ତି?
ଭଲ।
କଣ କିଛି କହୁନ?
କହିଲି ଭଲ ସବୁ।
ଅହ।
ତୁମ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି। ଆଉ ଖାଲି ମାମାଙ୍କ ଦେହ ଅ ମାଙ୍କ ଦେହ ଖରାପ ଟିକେ ଖରାପ ଅଛି।
ଆଉ ଆମ ଭାଇ?
ଭାଇ, ଭାଇ ମୁଁ ଏବେ ବଜାର ଯାଇଥିଲି ଯେ ଆଁ ଆଉ ସେ ଯାଇଥିଲା ମୋତେ ବସଷ୍ଟାଣ୍ଡ ପାଖକୁ ଆଣିବା ପାଇଁ ଆଣିକି ଏବେ ଟିକେ ବିଶ୍ରାମ ନଉଚନ୍ତି।
ଭାଇଟିକେ ବିଶ୍ରାମ ନଉଚନ୍ତି ତାହେଲେ।
ହଁ।
ଭାଇ କଣ ଖାଇଚନ୍ତି?
ଭାଇ। ଭାଇ ଖାଇଚନ୍ତି ମାମା ଆଁ ଘରେ ଯାହା କରିଥିଲେ। ମୁଁ ତ ଭାତ ଖାଏ। ମୁଁ ତ ଜାଣିନି ଠିକିରେ ମୁଁ କାରଣ ଆଜି ଭାତ ଖାଇନି ସକାଳୁ।
ଓହୋ।
ହଁ।
କଣ ହଁ?
କହିଲି ଖାଇନି ଆଜି ସକାଳୁ।
ତୁ ଖାନି ଖାଇଲେ କଣ ହବ?
ହଁ।
ଉଁ ହୁ।
ଆଉ।
କଣ ଆଉ?
ଆ ମୁଁ କ ମୁଁ କହୁଥିଲି ଆଉ ତମେ ତ କିଛି କଣ କହିଦେଲ ମୁଁ ସେଥି ଆଉ କିଛି କହିପାରିଲିନି।
ହଉ ମୁଁ କହୁଛି ଶୁଣୁ।
ହଁ।
ତମ ଗାଁରେ କେତେଟା ପୋଖରୀ?
ଆମ ଗାଁରେ ଆମ ବା ଆମ ଗାଁ ରେ ମୁଁ ତ ଜାଣିନି ଆମ ଘର ପାଖରେ ଅଛି ଉଁ ଦିଟା ମୁଁ ସେଇଟା ଖାଲି ଜାଣିଛି।
ଓହୋ।
ହଁ ହଁ ଆମ ଗାଁରେ।
କେତେଟା ପୋଖରୀ?
କହିଲେ ମୁଁ ଠିକ୍ ରେ ଜାଣିନି ମୁଁ ଦେଖିନି ମୁଁ ଖାଲି ଯେତିକି ଜାଣିଛି ସେଇଟା ହଉଚି ଦିଟା।
ଆମ ଗାଁରେ କହିବି ପୁରା ଯୋଉ କୋଡିଏ କି ପଚିଶଟା ଖଣ୍ଡେ ପୋଖରୀ ଅଛି।
ଅହ। ହଁ ଭଲ କଥା ଏଠି ତମେ ମା ସେଠି ତମେ ମାଛ ଚାଷ କରୁନ ଭଲ ତମର ଏ ଯୋଉ ଲାଭ ହବ।
ଆମେ ଟିକେ ଶାକାହାରୀ ମଣିଷ।
ତମେ ଶାକାହାରୀ ହେଲେ କଣ ହେଲା। ତମେ ତ ପ ପଇସା ରୋଜଗାର କରିବ ନାଁ।
ଆମେ ହତ୍ୟା କରିପାରିବୁନି।
ଅ ହ। ତମେ ହତ୍ୟା ଯଦି ନ କରି ପାରିବ ଲୋକମାନଙ୍କୁ ପଇସା ଦେଲେ ସେ କରିଦେବେନି।
ପାପଟା ଆମଠି ଲାଗିବ।
ଓହୋ ହ ହଉ ମୁଁ କାଲି ଯିବି ତମ ଗାଁକୁ ରଜ ରଜ ମହୋତ୍ସବ ଦେଖିବା ପାଇଁ।
ହଉ ତୁ ଏଇଠିକି ଆସେ ମୁଁ ଯିବି ତମ ଗାଁ କୁ ଆଉ।
ହଁ।
କଣ ଧରିକି ଆସିବୁ?
ମୋ ମାମା କାଲି ପିଠା ଧରିବେ ମୁଁ ତାକୁ ନେଇକି ଯିବି।
ପିଠା।
ହଁ।
କଣ କଣ ପିଠା କରିକି ଆଣିବ।
ମୋ ମମି କାଲି ଏ କରିବେ ଏଣ୍ଡୁରି ପିଠା କା କାକେରା ପିଠା ମଣ୍ଡା ପିଠା ତାପରେ ଆଉ କଣ? ପୋଡ ପିଠା ଆଉ ଆଉ ମମି କଣ? ଚକୁଳି ପିଠା? ଆଉ ବରା କରିବେ ଆଉ
ଆଉ ଦୋଳି ଖେଳିବନି ନାଁ ଦୋଳି।
ହଁ ଦୋଳି ଖେଳିବି ଆ ଜାଣିଚ କାଲି ର ରଜ ମହୋତ୍ସବ କରିବା ପାଇଁ ଆମ ଗାଁ ପିଲା ଯେଉଁ ଟେଣ୍ଟ ମାର୍କ ଥିଲେ ଯେ ଏତେ ଜୋରେ ବର୍ଷା ପବନ ହେଲା ଫଟୋ ଉଠାଇବେ ଯେଉଁ ଷ୍ଟାଣ୍ଡଟା କରିଥିଲେ ସେଇଟା ଭାଙ୍ଗି ଜାଇଛି। ଅଧା ଦୋଳି ଫୋଳି ଭାଙ୍ଗି ଯାଇଛି ଟେଣ୍ଟ ଫେଣ୍ଟ ସବୁ ଉଡି ଯାଇଛି।
ତମ ଗାଁ ରେ ରଜମହୋତ୍ସବ କରୁଚନ୍ତି।
ହଁ ଆମ ଗାଁ ଲୋକ ମାନେ କରିଚନ୍ତି। ଆ ଖାଲି ଆମ ଗାଁ ଛୁଆ ଦୋଳି ଖେଳିବେ ଆଉ ଛୋଟ ପିଲାମାନେ ଖେଳ ରେ ଭାଗ ନେଇ ପାରିବେ ପ୍ର ପ୍ରତିଯୋଗିତାରେ ଆଉ ସ୍ତ୍ରୀ ଲୋକ ମାନେ ପିଠା କରିକି ନେଇକି ହେଠି ମାନେ କମ୍ପିଟିସନ୍ ପାଟିସିପେଟ୍। ମାନେ ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ଆଉ କଣ ସାଂସ୍କୃତିକ କାର୍ଯ୍ୟକ୍ରମ ବି ହଁ ଆ ଅଛି ଆଉ।
ଓ ହଉ।
ହଁ।
ଆମ ଗାଁରେ ସେମିତି କିଛି ନାହିଁ ସ୍ପେସିଆଲ।
ଅହ ଆମ ଗାଁ ରେ ଏ ଏ ଅଁ ଆର ବର୍ଷ ହେଇଥିଲା ଏଇ ବର୍ଷ ବି ହଉଚି।
ଆମ ଗାଁ ଏଇ ଉଣେଇଶ ତାରିଖରେ ମା ମ ଆମ ପଡୋଶୀ ଗାଁ ରେ ମନ୍ଦିର ପ୍ରତିଷ୍ଠା ହବ ଉଣେଇଶି ତାରିଖରେ। ଆ ଚାର ଦିନି ଚାର ଦିନି ହବ। ସେଥିପାଇଁ ମୁଁ ସେତିକି ରଜ ପରେ ହେଠିକି ବି ବୁଲିବା ପାଇଁ ଯିବି।
ହୁଁ।
ହଁ।
ତମର କୁ କୃଷି ବିଭାଗ ବିଷୟରେ କଣ ସୂଚନା?
କୃଷି ବିଭାଗ ମୁଁ ଆମ ବିଲରେ ଯାଇଁକି ଚାଷ କରୁଚି। ଆଉ ବର୍ଷା ହେଲା ଆଉ କିଛି ଦିନି ଗଲେ ଯିବି ତଳି ରୋଇବା ପାଇଁ।
ଠିକ୍ ଅଛି କିଛି ଭୁଲୁ ହେଇନି।
ହଁ।
ମୁଁ ତ ଯିବି ଉଁ ହଳ ଧରିବା ପାଇଁ ଆଉ।
ଓହୋ ଆଉ ତମ ବିଲରେ ଯୋଉ ଖତ ପକେଇ ସାଇଲଣି?
ପକା ହେଇନି ପକା ହବ।
ଓହୋ ମୁଁ ନେଇକ ଖତ ଲଗେଇ ସାଇଲିିଣି ବିଲରେ। ତାକୁ ବି ସବୁ ବିଞଛି ଦେଇଛି ଆଉ ଆଉ ଖାଲି ଚାଷ କରିକି ତା ଖାଲି କଣ ମମି କଣ ତାପରେ ତଳିରୁୁଆ ହବ। ବର୍ଷା ହେଲାଠୁ।
ମାଉସୀ ଅଛନ୍ତି କି?
ନା କେହି ନାହାନ୍ତି ମୁଁ ଏକା ଅଛି।
କାହାକୁ ପଚାରୁଚୁ ତାହେଲେ?
ମୋ ମାମା ଅଛନ୍ତି ଯେ ଶୋଇ ପଡିଚନ୍ତି।
ଓହୋ।
ହଁ। ଆଉ ମାଉସୀ କୁଆଡ଼େ ଯାଇଚନ୍ତି?
ସେଇପଟେ ଅଛନ୍ତି ବାପାଙ୍କୁ ଭାତ ଦଉଚନ୍ତି।
ଓହୋ ଆଉ ମଉସା କେମିତି ଅଛନ୍ତି?
ଭଲ ଠିକ୍ ଠାକ୍।
ଆହୋ ଆଉ ତମର ଯୋଉ ଉ ଉ ତମେ କେତେଜଣ ଭାଇ ଭଉଣୀ?
ଆମାନେ ଏ ଏ ହେଲା ବେଳକୁଁ ଯୋଉ ପଚାଶ ଷାଠିଏ ଜଣ
ଓହୋ ଆଉ ତମ ବଡ଼ ଭାଇ ଯିଏ ବିଦେଶକୁ ଯାଇଥିଲେ ଚାକିରୀ କରି ସିଏ କେବେ ଆସିବେ?
ଏଇ ରଜକୁ କାଲି।
କାଲି ଆସିବେ?
ହୁଁ।
ହଉ ହ ହଉ ଠିକି ଅଛି। ଆଉ ତମ ତମ ଘରେ କି କି କି ପିଠା ହଉଚି କାଲି?
ଆମ ଘରେ ହଉଚି ଚକୁଳି ପିଠା ତାପରେ ଏଣ୍ଡୁୁଳି ପିଠା ପୋଡ଼ପିଠା ଆଉ ଗୁପଚୁପ ଛଣା ହବ। ତାପରେ ଉଁ ସବୁ ମାନେ ତରକାରୀ କରାହବ। ଆଁ ଆଇଁଷ କରରାହବ ମୁଁ ଆଇଁଷ ଖାଇବିନି ମୁଁ ସାଧା ଖାଇବି।
ମୋ ମାମା ବି ସେମିତି ବିରି ଚାଉଳ ବତ୍ରେଇ ଦେଇଚନ୍ତି ସନ୍ଧ୍ୟା ବେଳେ ତାକୁ ବାଟିକି ଆ ରଖି ଦେଇକି ମାନେ ସବୁ ପ୍ରସ୍ତୁତ କରିକି ରଖି ଦେଇେଇଥିବେ। ଆ ରଖିଲେ କାଲି ସକାଳୁ ପିଠା କଲେ ଆମେ ଖାଇକି ଯିବୁ ବୁଲିଆ ପାଇଁ।
ଓ ହୋ କେଉଠିକି ବୁଲିବା ପାଇଁ ଯିବେ?
ଆମ ପା ଆମ ନିଜ ଗାଁ ଆଉ ମୋ ସାଙ୍ଗ ମାନେ ଆମ ପଡୋଶୀ ଗ୍ରାମରେ ରଜ ମହୋତ୍ସବ ହଉଛି ସେଠିକି ଯିବୁ ମୋ ସାଙ୍ଗ ମତେ କଣ ଡାକିଚି ତ ସେଥିପାଇଁ।
ଓହୋ କଣ ତମ ପା କଣ ସାଇ ହା?
ନାଇଁ ସେ ସବୁ ମାନେ ଅ ସବୁ ମିଶା ଆମ ଗାଁ ସାରା ଲୋକଙ୍କ ପାଇଁ।
ଓହୋ।
ହଁ ଦିଟାଙ୍କରେ ଆମ ଗାଁ ସାରା ଲୋକ ଆରେ ମାନେ ଲୋକମାନେ ହିଁ କରଚନ୍ତି।
ଠିକ୍ ଅଛି।
ହଁ।
ମୋ ପାଖରେ ଖାଲି ଟିକେ ପଇସା ହେଇଯାଉ ମୋହନ ମାଝି କି କିଣିକି ଆମ ଘରେ ହଳିଆ ରଖିବି।
ଭଗବାନ। ସେ ସବୁ କହିବାର ନଥିଲା।
ମୁଁ କହିବିରେ।
ଅ ହ ଅ କାଲି ବି